ଓ ହାଲୋ
ହଁ
କଣ କରୁଛନ୍ତି?
ଏଇ ବସିଥିଲି ଆଉ, ତମେ କଣ କରୁଚ?
ମୁଁ ଏବେ ବସିଥିଲି ରୋଷେଇ ସାରିକା ଆସିକି ଟିକେ ବସିଥିଲି ତ, ମୁଁ କହିଲି ଟିକେ ଫୋନ କରିଦିଏ କ କଥା ଲାଗିଦବ ଆପଣଙ୍କ ନମ୍ବର ହ୍ଵାଟସଆପ ରେ ଦେଖିଲି ତ ଗ୍ରୁପରେ ହଁ ଫ୍ରି ଅଛନ୍ତି ବୋଲି ଲଗେଇଲି।
ଆଛା।
ଆଉ ଆପଣ କଣ କରୁଛନ୍ତି କୁହନ୍ତୁ? ରୋଷେଇ ସଇଲା?
ନାଇଁ ରୋଷେଇ ସରିନି ହବ, ମୁଁ ଏଇ ସନ୍ଧ୍ୟାବେଳେ ଚାହା ବିସ୍କେଟ୍ ଖାଇଥିଲି ବସିି ଥିଲି ଗରମ ଲାଗୁଥିଲା ତ ବାହାରେ।
ଘରେ ଗରମ ରହୁୁଥିଲା ବାହାରେ ଚିଆର ବହି ବସିିକି ପବନରେ ଟିକିଏ ଦୁଆର ମୁହରେ ଆଉ।
ହୁଁ ହୁଁ, ବର୍ଷା ହଉନି କି ଆପଣଙ୍କ ଆଡେ?
ବର୍ଷା ପାଗ କରିଛି କିନ୍ତୁ ବର୍ଷା କାହିଁ ହେଇନି।
ହୁଁ ହୁଁ।
ହଉ ତମଡେ ବର୍ଷା ହଉଛି, ଆପଣଙ୍କ ଆଡେ ବର୍ଷା ହଉଛି?
ନାଇଁ ପୁରା ବର୍ଷା ଉଠେଇକି ଧରିକି ବସିଛି, ବିଜୁଳି ଘଡଘଡ ଟିକେ ମାଇଲା ଆଦି ପରେ ଆଉ କମି ଯାଇଛି ପୁରା ଉଠିକି ଅଛି, କେତେବେଳେ ବି ହେଇପାରେ। ଗରମ ଗୁଳ ଗୁଳି ବହୁତ ହଉଛି, ଆଉ
ଆଉ କଣ ରୋଷେଇ କରୁଛନ୍ତି?
ରୋଷେଇ ଅଟେ ଚପଡିକି ରଖିଛି ଆଉ ସନ୍ତୁଳା କ୍ଷୀର। ରାତିରେ
ଆଉ ଆପଣଙ୍କ ଆଡେ ରଜ ସେଲିବ୍ରେସନ କେମିତି କଲେ?
ହଁ ରଜ ଭଲ ସେଲିବ୍ରେସନ ହେଲା ଆମର ଯାଇଥିଲି ରଜରେ । ଗାଁ ପାଖରେ ପଡ଼ିଚି ତ ବୁଲିବାକୁ। ହଁ ସେଠି ଚାରି ପାଞ୍ଚ ପ୍ରକାର ଦୋଳି ଲାଗିଥିଲା। ଆଉ ପିଠା ସବୁ କେତେ କେତେ କେତେ ପିଠା କରିକି ବିକା ହଉଥିଲା। ଆଉ ରଜ ପାନ ପିଲାମାନେ ସବୁ । । ଆଉ ମିଡିଆ ବାଲା ବି ଆସିଥିଲେ। । ଦୋଳି ହେରିକା ଖେଳିକି ପାନ ହେରିକା ଖାଇକି ଆସିଲୁ ବୁଲିକି।
ହୁଁ ହୁଁ।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
କଣ କହିଲ?
ତମ ଆଡେ କେମିତି କଣ ରଜ କୁଆଡେ ଯାଇଥିଲ ବୁଲିବାକୁ?
ରଜରେ ତ କୁଆଡେ ଆଉ ଯାଇପାରିଲୁନି ବୁଲିବାକୁ ବୋଇଲେ ଘରକୁ ଯାଇଥିଲୁ। ଘରେ ରଜ ମହୋତ୍ସବ ଗାଁ ରେ ପଡିଥିଲା। ସେମିତି ଦୋଳି ହେଇଥିଲା। ଭଲ ଟେଣ୍ଟ ମାରିଥିଲେ। ଭୋଜି ବି ହେଇଥିଲା। ସବୁ ସାଙ୍ଗସାଥି ମାନେ ଆସିଥିଲେ। ଭଲ ସମସ୍ତେ ଦେଖାସାକ୍ଷାତ ହେଲୁ। କଥାବାର୍ତ୍ତା ଦୁଃଖ ସୁଖ ହେଲୁ। ଦୋଳି ଖେଳିଲୁ। ପିଠା ଖାଇଲୁ ତ ଘରେ ପିଠା ହେଇଥିଲା ଏଠି ଭୋଜି ହେଇଥିଲା ଖାଇଲୁ। ଗୁପ୍ ଗୁଚୁପ୍ କରିଥିଲେ ଖାଇଲୁ। ଆଉ ପାନ ରଜ ପାନ ଖାଇଲୁ ଟିକେ ଏଞୟ ଖେଳ ମଜା ମସ୍ତି ଟିକେ ହେଲା। ହେଲା ବେଳକୁ ତ ବର୍ଷା ଘଡଘଡି ପୁରା ଆସି ସିକି ପୁରା ଓଦା କରିଦେଲା ଯେ ଆଉ ମୁ ସବୁ ପାଣି ଫୁଟକି ଗଲା। ଏମିତି ଭଲ ସେଲିବ୍ରେସନ ଯାହା କରି କୁରାକି ଆସିଲୁ ଆଉ। ଏବେ ସ୍କୁଲ ଖୋଲିଯିବ ଛୁଆଙ୍କର ନା
। ହଁ ହଁ ସ୍କୁଲ୍ ଖୋଲି ଗଲାଣି। ।
ଆଉ, ଆଉ ଆପଣଙ୍କ ରଥଯାତ୍ରା କେମିତି କଣ କରନ୍ତି?
ହଁ । ।
କଣ କହିଲେ?
। ଗୋଟେ ବଡ ରଥ କରୁ ସେଥିରେ ତିନି ଠାକୁର ବସିଥିବେ। । । ।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
ଆପଣ ନେଟୱାର୍କରେ ନାହାନ୍ତି କି? ହାଲୋ। ହାଲୋ।
ଶୁଣାଯାଉନି ମୋର?
ହଁ ଆପଣଙ୍କ ତ ଟିକେ ଟିକେ ଖ କଟି କଟି ଗଲା ଭଳିଆ ଶୁବୁଚି ତ।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
ଆଉ ଆପଣଙ୍କର ପିଠାପଣା କଣ କରିଥିଲେ ରଜରେ କୋଉ କୋଉ ପିଠା କରିଥିଲେ?
ଫାଷ୍ଟ ଆମର ପୋଡ ପିଠା ହେଇଥିଲା। ଆଉ କାକରା ଆଉ ଚକୁଳିପିଠା।
ପୋଡପି ପୋଡପିଠା ଟା କୋଉ ପୋଡପିଠା କରିଥିଲେ କହିଲେ?
କ୍ଷୀର ପୋଡ଼ପିଠା।
କେମିତି କ୍ଷୀର ପୋଡ଼ ପିଠା ଟା କେମିତି କରନ୍ତି?
ହଁ କ୍ଷୀର ପୋଡ଼ ପିଠା ଆମର ହଁ କରିଥିଲୁ କ୍ଷୀର ପ୍ରାଏ ଦି ଲିଟର କି ତିନି ଲିଟର ଭଳିଆ ଆମର ଗାଈ ଦୁଆଁ ହଉଛି ତ ଗାଈ ଅ କିଛି ପରେ ଦୁଇ ତିନି ଲିଟର କ୍ଷୀର ରଖି ଚାଉଳ ଗ୍ରାଇଣ୍ଡିଙ୍ଗ କରିକି ହଁ ସେଇଥିରେ ଜତୁଣୀ ଚୁଲିରେ ହେଇଥିଲା କ୍ଷୀର ପକେଇ କି ତା ଦେହରେ ଚାଉଳ ପାଣି ସବୁ ଜନ୍ତା ହେଲା। ଆଉ ସବୁ ଚିନି ଗୁଜୁରାତି ସବୁ ନଡିଆ ଏମିତି ପକେଇ କି ଛେନା ପକେଇ କି ତାପରେ ସେ ଜନ୍ତୁଆଣୀ ହେଲା ପରେ ତା ହ ଲୁହା ପଲମ ଗୋଟେ ଅଛି କଦଳୀପତ୍ର ଦେଇକି। ଜନ୍ତୁଣୀ ଗୁଡ଼ାକ ସାଇଜିରେ କଢାହବ ତାପରେ ନିଆଁ ଉପରେ ଲଦା ହେବ ତଳେ ଚୁଲି ଜଳା ହେଲା ନା ଆଉ
ହଁ ଆମ ଆଡେ ଗୁଡ ପୋଡ ପିଠା କରାଯାଏ।
ହଁ ଏଟାବି ଜାଣିଛି ତମେ କେମିତି କରନ୍ତି କହିଲ।
ଆମର ଗୁଡ ପୋଡ଼ ପିଠା ମାନେ ଏମିତି ଯେମିତି ପାଣି ଦେଇଦବ ଏଥିରେ ଗୁଜୁରାତି ଗୋଲମରିଚ ଗୋଲମରିଚ୍। ଚ ତେଜ ପତ୍ର ନଡିଆ କୋରିକି ଦିଅ ବା କାଟିକି ପକେଇଦବ ତାପରେ ଗୁଡ ଯଦି ପାଣିଆ ଗୁଡ ହେଇଥିବ ଦବ ଯଦି ଖଣ୍ଡ ଗୁଡ ହେଇଥିବ ଟିକେ ଟିକେ ଗୁଣ୍ଡ କରିଦେଇକି ଦବ ଗୁଡ ରେ ମେଲଟ ହେବା ଯାଏ ଲୁଣ ପକେଇଦବ ସେ ଭଲସେ ଗପ୍ ଗପ୍ ଫୁଟି ଆସିଲା ପରେ ଚାଉଳ ଚୁନା କରି ରଖିଥିବ ତାକୁ ଭଲସେ ଜନ୍ତି ଦବ। ଜନ୍ତିକୀ ଆମର ତ ଚୁଲିରେ ପ୍ରାୟ କରାଯାଏ। ଆଉ ଜନ୍ତିଲା ପରେ ଗୋଟେ ଭଲ କଡେଇ ଆଣିକି ସେତେ କଦଳୀ ପତ୍ର ଟିକେ ଘିଅ ମାରିଦେଇ ତାପରେ ଦେଇ ଦେଇକି ସେ ଯନ୍ତୁଣୀକି ତାପରେ କଦଳୀପତ୍ର ଦେଇକି ସେ ନିଆଁ ଯୋଉ ପଡି ଥାଏ ତା ଉପରେ ଦେଇଦେଲେ ସେ ଭଲସେ ପୋଡି ହେଇକି ରୁହେ ସକାଳୁ ବାହାର କରନ୍ତି ଆଉ।
ହଁ ସେମିତୀ ବି ସକାଳୁ ତ ବାହାର କରନ୍ତି ଆଉ।
ହଁ ମଣ୍ଡା ପିଠା କେମିତି କରାଯାଏ ଆପଣ ଜାଣିଛନ୍ତି।
ହଁ ମଣ୍ଡାପିଠା କରାଯାଏ ଜାଣିଛି ଆମ ପିଠା ଏ ଦି ପ୍ରକାର ମାନେ ଯୋଉ ମଣ୍ଡାପିଠା ଆ ସେଇ ଆଣ ଜନ୍ତା ହେଇକି ଗୋଟେ ଚୁନାରେ ହୁଏ ଚୁନା ଗୋଟେ ମାନେ ଚାଉଳ ଟାକୁ ଶୁଖେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିକି ଆଗରୁ ତ ଢିଙ୍କି କୁଟା ହଉଥିଲା ଟିକେ ଚଲେଇ ରଖୁ ତାକୁ ପାଣି ଫୁଟିଲେ ଯନ୍ତା ହୁଏ ସେ ଟାଇପ୍ ର ଗୋଟେ ଯନ୍ତ୍ରଣୀ ହେଇକି ଆଉ ଗୋଟେ ଆମର ଚାଉଳ ଗ୍ରାଇଣ୍ଡିଙ୍ଗ୍ ଗ୍ରାଇଣ୍ଡିଙ୍ଗ କରିଦବ ବଟା ଟା ସେ ଜନ୍ତୁଅଣି ବଟା ଆ କଉଳ ଅମାବାସ୍ୟା ଯୋଉ ହୁଏ ସେ ଯୋଉ ଗଣ୍ଡା ରେ ଯୋଉ କୋବି ପୁଡା କଷେଇ ସେଇଟା ପୁରା ବଢିଆ ଲାଗେ।
ଓହୋ ଆଉ ମୁଁ ମୁଁ ଟିକେ ମଣ୍ଡା ପିଠାଟା କଲେ କଣ କହିଲ ମୋର ଟିକେ ହଉନି ବହୁତ ଯେମତି ଚାଉଳରେ ପିଠୋଉ କରିକି କଲେ ବି ସେ ଭଲସେ କରିପାରୁନି।
ହଁ ଏ ପତଳା ଏ ପାଣିଆ ହେଇଯାଉଥିବା
ହଁ ପାଣିଆ ହେଇଯାଉଛି। ଆଉ ଚୁନା କରିକି କଲେ ବି ସେ ଟିକେ ଭଲସେ ହେଇପାରୁନି ମୁଁ ମଣ୍ଡା ବିିଟା ତିନି ଚାରି ପାଞ୍ଚ ଥର କଲିଣି। ହେଲେ ଭଲସେ କରିପାରୁନି କଲେ ମୁଁ କହିଲି କେମିତି ମଣ୍ଡାପିଠା କରିଛନ୍ତି ଟିକେ କୁହନ୍ତ ତ।
କି ଅବଶ୍ୟ ମୁଁ ବି କଲେ ଚୁନା କରିକି କଲେ ଟିକେ ହେଟା ଯଦି ଭଲକି ସାଙ୍ଗେ ସାଙ୍ଗେ ନ ଗୋଳିବ ସେ ବିଣ୍ଡା ହେଇଯିବ ସବୁ ଗୋଟେ ଚାଉଳ ଗ୍ରାଇଣ୍ଡିଙ୍ଗ ଟା ଜମା ବିଣ୍ଡା ହବନି ତମେ ତେଲରୁ ଆଚ୍ଛା ପକେଇିଦବ ପାଣିଆ ଫୁଟିଲେ ଘିଅ ନହେଲେ ରିଫାଇନ ପକେଇ ଦବ ସେ ପାଣି ଫୁଟିବଣି ଜମା ଯନ୍ତୁଣୀ ଗୁଡା ଜମା ଲାଗ ଲାଗିବନି କଡେଇ ଯୋଉଠି ଜନ୍ତି ଥିବ ଲାଗିବନି ଗୋଳେଇ ଚାଲିବ ପାଣି ଭାଗ ମାପ ରଖିଥିବ ଆଉ ପାଣି କାଢିଦବ ନହେଲେ ଟିକେ।
ହଁ କଲେ ହବ।
ହଁ ଦେଖିବା ଟ୍ରାଏ, ଟ୍ରାଏ ସେମିତି କରିବା ଆଉ।
ହଁ ସେମିତି ଟ୍ରାଏ କର ହବ।
ହଁ।
ଆଉ କଣ କୁହ?
ଆଉ ଆମର ବି ଭଲ ଏ ଆମର ବି ରଥଯାତ୍ରା ହୁଏ, ବୋ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ଭଲସେ ହୁଏ।
ଦେବସ୍ଥାନ ପୂର୍ଣ୍ଣିିମା ସେମିତି ପାଣି ଆଣିକି, କଣ କହିଲେ?
ହଁ।
ପୂର୍ଣ୍ଣିମାରେ ଆମର ଯୋଉ ଆମର ତମ ନିଜ ଠାକୁରଙ୍କ ଗାଦ୍ୟ ଅଛି, ଜଗନ୍ନାଥଙ୍କରର। ହ ଯୋମଞ୍ଚ ଘରରେ ଅଛି, ପୂର୍ବପୁରୁଷରେ ଆଉ ସ୍ନାନ କର ତାଉ ହ ଯଉ ସବୁ ଠାକୁର ବାହାରକୁ ଆଣିକି, ଗାଧେଇ କିରି ହଉ ପାଣି ଡଳା ଡଳି କରୁ ମାନେ ମାନେ ଆପଣଙ୍କ ସେ ପାନ ସବୁ ଛୁଆ ଚନ୍ଦନ ଆଉ ସବୁ ପୋଳା କର। କେମିତି କେତେ କଣ ଅଛି ବ୍ରାହ୍ମଣ ଆସେ, ସେ କଣ ପକେଇକି ହୁ ପୂଜା ପାଠ କରି ଠାକୁରଙ୍କୁ ଗାଧେଇ ଦିଅନ୍ତି ମୁ ଶହେ ଆଠ ପାଣି ଢାଳିପାରିବୁନୁ। ଗରାରେ ମାନେ ଗୋଟେ ବଡ କୁଣ୍ଡ କରିଥିବେ ସେଥିରେ ଛୋଟ ଗଡୁ ବେଳେରେ ଶହେ ଆଠ କରିକି ଢାଳୁଛିି। ତାପରେ ଦହି ପଖାଳ ହେଇା ଠାକୁରଙ୍କର ହୁଏ ଅ ରୋଷେଇ ବାସ ଏମିତି ହୁଏ, ଭୋଗ ରାଗ
ଆମର ବି ଏମତି ଦେବସ୍ନାନ ପୂର୍ଣ୍ଣିମା କରନ୍ତି, ପାଣି ଆଣିବେ ପିତଳ ଗରାରେ ଆଣିବେ ଠାକୁର ମୁହଁ ଆଣିକି ତାଙ୍କୁ ପୁରା ଗାଧେଇ ଦେବେ ଗାଧେଇ ଦେଇକି ପୂଜାଚ୍ଚନା ଭଲସେ କରିକି ଠାକୁରଙ୍କୁ ନେଇ ଅନସରଣ ଘରେ ରଖନ୍ତି। ସେଇଦିନ ତ ପ୍ରବଳ ଗୁଳୁ ଗୁଳୁ ହୁଏ ବି ଭଲ ଲାଗେନି ଠାକୁର ଅନସରଣରେ ରହିଲେ ତାପରେ ଲ ନବଯୌବନ ଦର୍ଶନ କରିକି ପୁଣି ଆସନ୍ତି, ହେଇ କିଛି ଦିନ ମନ୍ଦିର ଟିକେ ଫାଙ୍କା ଲାଗେ। ଏମିତି କରନ୍ତି ଆଉ।
ହଁ ବିଶେଷ ତ ଏଇ ଟାଇପ ଆମ ଆଡେ
ହଁ ରଥଯାତ୍ରା ବି ଆମର ଭଲ ହୁଏ। ରଥ ପୁରା ନୂଆ ରଥ ତିଆରି ହଉଛି ଏଇ ପଳି ଆଉ ପୁରୁଣା ରଥତ ଆଉ ନାହିଁ। ନୂଆ ରଥ ତିଆରି ହଉଛି, ନୂଆ ରଥରେ ଗୋଟେ ଆମର ରଥ ହୁଏ ତିନି ରଥ ତ ଅନ୍ୟ ଆଡେ ସବୁଆଡେ ହୁଏ। କିନ୍ତୁ ଆମର ଗୋଟିଏ ରଥ ହଉଛି। ଗୋଟିଏ ରଥରେ ବଡ ରଥ ଟିଏ ହବ। ସେଠି ସବୁ ଠାକୁର ବିରାଜମାନ ହେଇକି, ସ୍ୱତନ୍ତ୍ର କେନ୍ଦିର ରଥଯାତ୍ରା ଟାଣିକି ନିଅନ୍ତି ଠାକୁରଙ୍କୁ। ଭୋଗ ରାଗ ହେଇ, ଭୋଜି ଭାତ କରି ଭଲ କରିକି ପ୍ରସେସନ କ ଠାକୁରଙ୍କୁ ପୁରା ନିଅନ୍ତି, ଏ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ।
ଓହୋ।
ନେଇକି ପହଞ୍ଚିବେ, ସାତ ଆଠ ଦିନ ଟିକେ ଭଲ ଚହଳ ଗହଳି ହୁଏ। ଭୋଗରାଗ, ପୂଜା ପାଠ, ପୋଡ ପିଠା ହୁଏ। ଯାହାକି ସେ ଭୋଗୁ ଠାକୁରଙ୍କ ପ୍ରସାଦ ପାଇଲେ କିନ୍ତୁ ବଢିଆ ଲାଗେ ଖାଇବା ପାଇଁ।
ହଁ ଠାକୁରଙ୍କ ଭୋଗ ଗୁଡେ ବଢିଆ ଲାଗୁଛି ତ
ହଁ ଘରେ ସେଇ ଜିନିଷ ଟା ବନେଇ ଖାଉ କିନ୍ତୁ ଏତେ ଟେଷ୍ଟ ଲାଗେନି, କିନ୍ତୁ, ଠା ଙ୍କର ତୁଳସୀ ପତ୍ର ଟେ ପଡିଗଲେ ଏତେ ସ୍ଵାଦିଷ୍ଟ ଏତେ ଭଲ ଲାଗୁଛି ମାନେ ଆତ୍ମା ତୃପ୍ତ ହେଇଯାଉଛି।
ହଁ ବା।
ଆପଣଙ୍କ ଆଡେ ରଥଯାତ୍ରା ସେଲିବ୍ରେସନ ହଉନି କି?
ହଁ ରଥଯାତ୍ରା ଆମ ଆଡେ ହଉଛି, ତ ଗୋଟେ ରଥରେ ସେଠା ବସେଇକି ଆମେ ଗାଁ ବ ପ୍ର କରୁ ତାନଙ୍କ ଘରେ ରଖିଛି କଣ ଭଲହୁଏ।
ହଉ ଆପଣ ମୁଁ ରଖୁଛି ପରେ କେତେବେଳେ କଲ୍ କରିବି କଥା ହେବି।
ହଉ ହଉ ଠିକ୍ ଅଛି।